ହ୍ୟାଲୋ।
ହଁ ନାନୀ ଭଲ ଅଛ।
ହଁ ଭଲ ଅଛି ଭଲ ଅଛି ଭାଇ ତମେ ଭଲ ଅଛ।
ହଁ ଆଉ କଣ ଆସୁନୁ ଘର ଆଡେ ବାହାହେଇକି ଗଲା ପରେ ଆଉ ଦେଖା ନାଇଁ ଭୁଲି ଗଲ ସବୁ ଆମକୁ।
କଣ କରିବାରେ। ମାନେ କର୍ମ ବହୁଳତା ଜୀବନ ରେ ଘର ଦେଖୁଛି ଚାକିରି ଦେଖୁଛି ଏମତି କଲା ବେଳକୁ ଆଉ ଆସି ପାରୁନି ଆଉ। ହୁଁ ହୁଁ ଆଉ ତମ ଘରେ ଭଲ ଅଛନ୍ତି ସବୁ?
ହୁଁ ଭଲ ଅଛନ୍ତି। ଏଦେ ରୋଗ ବ୍ୟାଧି ସବୁ ଚାଲିଚି। ଆଉ ପୁଅ ଭ ଭଲ ଅଛି। ପୁଅ ଭଲ ଅଛି। ବାପା ମା ମଧ୍ୟ ଟିକେ ଭଲ ରହୁନି ଇଆଡ଼େ ୱାଇଫ ସ୍ତ୍ରୀ ର ଦେହ ଟିକେ ଭଲ ରହୁନି ଏମ ଚାଲିଚି ସବୁ ଆଉ ସୁଖ ଦୁଃଖ ତ ଚାଲିବ।
ହୁଁ ଡିସେମ୍ବର କୁ ଲାଷ୍ଟ ଟାଇମ କଥା ହେଇଥିଲେ ବୋଧେ ନାଇଁ କି? ଏଠି ଆମର ପୁସ୍ତକ ମେଳା ଚାଲି ଥିଲା ମୁଁ ତମକୁ ଡାକିଥିଲି ତମେ ଆସିଲନି ସ୍ୱାମୀ ସ୍ତ୍ରୀ ଆଉ। ହୁଁ।
ଭାଇ ପୁସ୍ତକମେଳା ଏତେ ଗହଳି ଆ ମୁଁ ଯାଇଥିଲି କୁଟି ଆକୁ ଉ ମଝିରେ। ଆଉ ସମସ୍ତଙ୍କର ସମୟ ହଉନି।
ପୁସ୍ତକ ମେଳା ତ ଆସିଥିଲୁ ହଁ ହଉ।
ସମୟ ଉପରେ ରହିଲା ସବୁ ଆଉ ବଲେ ତମେ ପୁସ୍ତକ ମେଳା ଯାଇଥିଲ ନା?
ହଁ ପୁସ୍ତକ ମେଳା ଯାଇଥିଲି କେତେ ମାନେ ଭଲ ଭଲ ପୁସ୍ତକ ଯୋଉ ଆମର ଆ ମହାନ ମହାନ ଯୋଉ ଲେଖକ ଅଛନ୍ତି ଫକୀର ମୋହନ ସେନାପତି ଠୁ ଆରମ୍ଭ କରିକି ରାଧାକାନ୍ତ ରାୟ, ଲକ୍ଷ୍ମୀକାନ୍ତ ମହାପାତ୍ର ଏଇ ସମସ୍ତ ଙ୍କର ଯୋଉ ବହି ଗୁଡାକ ଥିଲା ଯୋଉ ବହି ଗୁଡାକ ଅଛି ସେ ବହି ଗୁଡାକ ସବୁ ଏଭେଲେବଲ ଥିଲା ଆଉ ବି ବିଭିନ୍ନ ବୈଜ୍ଞାନିକ ପୁସ୍ତକ ଗୁଡାକ ଥିଲା। ଆଉ ଛୋଟ ପିଲା ମାନଙ୍କ ପାଇଁ ଆ ତାଙ୍କର ମନ ନୋରଞ୍ଜନ ପାଇଁ ଗୁଡ଼ାଏ ପୁସ୍ତକ ଥିଲା ସେମିତିରେ ପୁସ୍ତକ ବାଛୁ ବାଛୁ ହିଁ ସମୟ ହେଇଯାଉଥିଲା। ହୁଁ। ଆଉ ଉମ ଆଉ ବିଭିନ୍ନ ପ୍ରକାର ଉ ସାମଗ୍ରୀ ସବୁ ଆସିଥିଲା ପୁରା ସମଗ୍ର ଭାରତରୁ ତ ସେଇଗୁଡାକ ଦେଖିକି ଏକ ମାନେ ରମଣୀୟ ଲାଗିଲା ଆଉ।
ଆ କଁ କଣ ସମାନ ସବୁ ଆସିଥିଲା? ପୁସ୍ତକ ପୁସ୍ତକ ତ ଥିଲା ଆଉ କଣ?
ହୁଁ ସେ ପୁସ୍ତକ ତ ଥିଲା ଆଉ ବିଭିନ୍ନ ପ୍ରକାର ଆମର ବାସନ ସାମଗ୍ରୀ ଆସିଥିଲା। ଆ ଗ୍ଲାସ୍ ଆଇଟମ୍ ସ୍ ସବୁ ଆସିଥିଲା ବିଭିନ୍ନ ପ୍ରକାର ଆଉ ସେ ଡ୍ରେସ୍ ଗୁଡାକ ପୋଷାକ ପତ୍ର ଆସିଥିଲା ସେଇ ଯୋଉ ଆମର ଆ ସମ୍ବଲପୁରୀ ଅରିଜିନାଲ ସମ୍ବଲପୁରୀ ଯୋଉ ଆମ ଯୋଉ କାରୁକାର୍ଯ୍ୟ ଥାଏ ସମ୍ବଲପୁରୀ କାରୁକାର୍ଯ୍ୟ ଥାଏ ସେ କପଡା ଟା ଆସିଥିଲା ତ ସେଇ ସବୁ ଯୋଉ ଆମର ଅ ଯେତିକି ଭାରତୀୟ ନାରୀ ଗୁଡାକ ଅଛନ୍ତି ତାଙ୍କ ପାଇଁ ଗୋଟେ ଲୋଭନୀୟ ଏବଂ ରମଣୀୟ ଲଲ୍ ଜିନିଷ ଗୁଡାକ ଥିଲା ଆଉ।
ହଁ ମୁଁ ଯାଇଥିଲି ଯେ ଏ ଏତେ ମୁଁ ବୁଲିିନି ପୁସ୍ ତକ ଅ ଷ୍ଟଲ କେତେଟା ବୁଲିଲି ହୁଁ ତାପରେ ଆଉ ସବୁ ଷ୍ଟଲ ବୁଲିନି ଏତେ ଗହଳି ଥିଲା ହେଲା
ହଁ ଗହଳି ତ ବହୁତ ହଁ।
ତାପରେ ତମ ଘର ଆଡେ ବି ଭାବୁଥିଲି ଯିବି ଆଉ ସ ମୟ ଅଭାବ କାର୍ଯ୍ୟ ବ୍ୟସ୍ତତା ଏମିତି ହେଇକିରି କିନ୍ତୁ ମୁଁ ଯାହା ଦେଖିଲିଣି, ଆଜିକାଲି ସେ ଯୋଉ ପୁସ୍ତକ ମେଳାରେ ଲୋକ ପୁସ୍ତକ ଆଉ ଭଏ ପୁସ୍ତକର ଚାହିଦା ନାହିଁ, କମିଗଲାଣି। ନାଇଁକି?
ହୁଁ, ସମସ୍ତେ ସେଇ ମୀନା ବଜାର ପାଇଁ ଯାଉଛନ୍ତି ଆଉ। ପୁସ୍ତକ ପାଇଁ ଆଉ କିଏ ଯାଉନାହାଁନ୍ତି।
ଆଉ ମୋର ମନେ ଅଛି, ଆମେ ଯେତେବେଳେ ସବୁ ସାନ ସାନ ଥିଲୁ, ପୁସ୍ତକ ମେଳା ଗଲେ ସେ ରଚନା ବହି କିଣିବୁ, ଟ୍ରାନ୍ସଲେସନ ବହି କିଣିବୁ ଆଉ ସେ ବହି, ଅ ସବୁ ଯୋଉ ଅ ବିଭିନ୍ନ ଏ ଯୋଉ ସାଇନ୍ସ ବିଜ୍ଞାନ ପୁସ୍ତକ ସବୁ କିଣିବୁ। ଅ ହ ହିଁ, ଆଜିକାଲି ଆଜିକାଲି ପିଲାମାନେ ଗଲେ, ସେ କମିକ୍ସ ଷ୍ଟିକର ଆଉ ଅଲଗା ସବୁ ଯାବତୀୟ ଜିନିଷ, ଖେଳନା କିଣୁଛନ୍ତି। ପୁସ୍ତ ସ୍ତକର ଚାହିଦା ଆଉ ନୁହଁ।
ପୁସ୍ତକର ଚାହିଦା ସେମାନେ ଜାଣିବେ, ଯୋଉମାନେ ଟିକେ ମାନେ ଅ-ଅ ପଢୁଥିବେ ବହିଗୁଡାକ। ଯେମତି ଆମେ ଜାତୀୟ ସ୍ତରରେ ଦେଖିଆକୁ ବଲେ, ଚେତନ ଭଗତ ବୋଲି ଜଣେ ଅଛନ୍ତି। ମହାନ ଲେଖକ ସିଏ ଗୋଟେ। ତ ସେମିତି ବହିଗୁଡାକ ବହୁତ କଥା କୁଚିତ୍ ଲୋକ ବହି କିଣିବା ପାଇଁ ଆସୁଛନ୍ତି। ବାକି ଯେତିକି ସବୁ ଆସୁ ଆସୁଛନ୍ତି ସବୁ ମୀନା ବଜାର ଦେଖିବା ପାଇଁ ଆଉ ଯୋଉ ଦୋଳି ଫୋଳି ସବୁ ଥାଏ, ପୁସ୍ତକ ମେଳାର ଆସେ ରାମଦୋଳିଠୁ ଆରମ୍ଭ କରିକି, ବ୍ରେକ୍ ଡାନ୍ସଠୁ ଆରମ୍ଭ କରିକି, ସେ ଡଙ୍ଗା ଏ ସବୁରେ ଲୋକମାନଙ୍କର ଭିଡ ଜମିଥାଏ। ପୁରା ଲାଇନ୍ କରିକିନା ସେ ଆମେ ଖରା, ବର୍ଷା ଖରାକୁ ଗରମକୁ ଡରୁଛୁ କିନ୍ତୁ ଆଉ ଛୋଟ ପିଲାଆନଙ୍କୁ ଆଉ ସେ ଡର ଅଛି କି, ତ ଲାଗିପଡ଼ି ପଡ଼ିକିନା ଲାଇନ୍ କରିକିନା, ସେସବୁର ଅ ଲାଭ ଉଠଉଛ ଛନ୍ତି ଆଉ। ହସ, ମଜା, ଖେଳରେ ଚାଲିଛି ତାଙ୍କର ଗୋଟେ ଆଉ।
ହଁ, ପରା। ଏଟା ଗୋଟେ ସବୁ ଗୋଟେ ସବୁ ଜିନିଷର ଗୋଟେ ମିଶ୍ରଣ ପର୍ବ ଆଉ। ପୁସ୍ତକ ସହିତ ଖାଦ୍ୟ, ପାନୀୟ ମୀନା ବଜାରରୁ ଦୋଳି ହଁ।
ହୁଁ, ହୁଁ। ଖାଦ୍ୟ ବି ଆସିଥିଲା, ସେ ଯୋଉ ନ ଥାଏ କି ବମ୍ବେ ଲଡୁ ତାପରେ ଆଉ ଝିଲାପିଗୁଡାକ କେତେ ପ୍ରକାର ଏମତି ଆଉ କଣଟା ସେଇଟା ଗୋଟେ ଅଛି, ମତେ ମନେ ପଡ଼ୁନି ତା ନାଁ ଗୋଲ ହେଇକିନା ଆ ମିଠା ଟାଇପର ଗୋଟେ ଲଡୁଟେ। ତାପରେ ଲଙ୍କ୍ ହାଁ ହାଁ। ହଁ, ମଥୁରା କେକ୍, ମଥୁରା କେକ୍ ଆସିଥିଲା ଆ ହଁ। ତାପରେ ଇଏ ଆସିଥିଲା, ଆମର ଲଙ୍କା, ଲଙ୍କା ଯୋଉ ଛାଣନ୍ତିନି କି, ସେଇଟା ସବୁ ଏମତି ଥି ଥିଲା, ହଁ। ସେଇ ଗୁଡାକରେ ବହୁତ ଲାଇନ୍। ସମସ୍ତେ ପୁରା ଜଗିକି ବସି ଥାନ୍ତି, କେନ୍ତି ଆମେ ଖାଇବୁ। ଠୁଙ୍କା ପୁରୀ ବୋଲି ଏଗୁଡାକ ଜଗି ବସିଥିଲେ, କେମତି ଖାଇବୁ ବୋଲି ଆଉ।
ହଁ, ସେଇଟା ସେଗୁଡା ହିଁ ମୁଖ୍ୟ ଆକର୍ଷଣ। ପୁସ୍ତକ କମ୍, ଏଇ ଯାବତୀୟ ଜିନିଷ ଟିକେ ଅଧିକ ରହୁଛି ଆଉ। ଲୋକଙ୍କୁ ଟିକେ ଆକର୍ଷଣ, ଆକର୍ଷିତ କରିବା ପାଇଁ
ପୁରା ବ୍ୟସ୍ତ ରହୁଛନ୍ତି ଲୋକ ନା, କାମ କା-କାମ ପୁରା କ୍ଳାନ୍ତ ରହୁଛନ୍ତି। ତ ସେଥିପାଇଁ ବୋଲି ଟିକ କେ ଦି, ତିନି ଦିନ ପୁସ୍ତକ ମେଳା ପଡ଼ିଲେ, ଟିକେ ସପରିବାର ସହ ତ ଯାଇକି ବୁଲିକି ପଳେଇ ଆସୁଛନ୍ତି ଆଉ।
ହୁଁ।
ହୁଁ ଉଁ।
ସେଇଆ ତ।
ଆଉ ଇଏ କଣ ତମେ ଆସିଥିଲେ କେତେ ଗୁଡା ବହି କିଣିଥାନ୍ତ। ତମକୁ ତ ତମକୁ ଆଉ ବୋଉ ପିଲାକୁ ତ ବ ବହି ପଢିବା ପସନ୍ଦ ନା। ହୁଁ।
ବହି ବହି ଫଇ ପସନ୍ଦ ଯେ ସମୟ କାର୍ଯ୍ୟ ବ୍ୟସ୍ତତା ଭିତରେ ଆଉ କିଛି ଗା ସମୟ ଦେଇ ହଉନି।
ହଁ ହଁ ହଁ ହଁ।
ହଉ ତାପରେ ଉଁ। କାମ ଭିତରେ ଏତେ ବ୍ୟସ୍ତ ରହିଲା ପରେ ଆଉ କିଛି ଜିନିଷ କରିବାକୁ ମଧ୍ୟ ଇଚ୍ଛା ହୋଉନି କିନ୍ତୁ ନିହାତି ଜଣ ଜଣଙ୍କର ହବି ଯୋଉଟା ରୁଚି ଥାଏ ସେଟା ନିହାତି ରହିବା ଦରକାର।
ହୁଁ ହଁ।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
ଆଉ।
ହୁଁ।
ଆଉ ବୋହୂପିଲା ଭଲ ଅଛନ୍ତି?
ହଁ ହଁ ଭଲ ଭଲ ଅଛନ୍ତି। ଆଉ ଦେହ ଟିକେ ଭଲ ରହୁନି, ଗୋଡ ହାତ ଟିକେ ଫୁଲି ଯାଉଛି ମଝୀ ମଝିରେ।
ପୁସ୍ତକ ମେଳାରୁ ତାଙ୍କ ପାଇଁ ଚୁଡି, ଶଙ୍ଖା ଚୁଡି ସବୁ ଆଣିଥିଲି।
ଏ ହେ ଆଉ ରଖିଥାଅ, ରଖିଥାଅ ମୁଁ ଯିବି। ଆଉ ମାସେ ଦି ମାସେ ଭିତରେ ଯିବାର ଅଛି।
ସେଇଟା ପରା ବିଭିନ୍ନ ପ୍ରକାର ଚୁଡ଼ି ଆସିଥିଲା, ସେ ଯୋଉ କାଶ୍ମୀର ଚୁଡି ବୋଲି ଗୋଟେ ଅଛି ଜାଣିଛ ନା?
ହଁ ହଁ ହଁ କାଶିମ।
ହଁ ସେଟା ଭଲ କାରୁ କାର୍ଯ୍ୟ ଥାଏ ତାର, ସେଇଟା ପାଇଁ ଆ ଦୂର ଦୂରରୁ ଆସିକି ସେ କାଶ୍ମୀର ଚୁଡ଼ି ପାଇଁ ଜଗିଥିଲେ। ହଁ ତ ସେଇଟା ଟିକେ ହଁ ରଖିଦେଇଛି ବୋହୂପିଲା ପାଇଁ। ଆଉ ପୁଅ ପାଇଁ ଡ୍ରେସ କିଣିଦେବି ବୋଲି ଭାବୁଥିଲି। କିନ୍ତୁ ସେ ସମ୍ବଲପୁରୀ ଡ୍ରେସ ଡାକ ତ ଆକାଶ ଛୁଆଁ ଦାମ୍ ତାର।
ହୁଁ ହୁଁ।
ରେ ଆଉ।
। କିଣିନ ଭଲ କରିଛ ତାର ସାଇଜ ହବନି ଏବଂ ଛୁଆ ମାନଙ୍କର କଣ କି ତମେ ହୁଁ ଦେହ ଆକାର ଯଦି ମୋ ମୋଟା ଅଛି ତାହେଲେ ଲମ୍ବା ହଉନଥିବ ଇଆଡେ ଲମ୍ବା ହଉଥିଲେ ଆକାର ହଉନଥିବ ଏମିତି ଆଉ।
ହଁ ମୁଁ ସେଥିଲାଗିି ଏବେ କିଣିଲିନି।
ହୁଁ।
ଆଉ ସେ କଣ ଇଏ ତ ଆମର ଯାଇଥିଲେ ଆମେ କଣ କଣ ଖାଇଦେଲୁ ତାଙ୍କ ଦେହ ଟିକେ ଖରାପ ହେଇଗଲା। ସେ ମଥୁରା କେକ୍ ସହିତ ସେ ଠୁଙ୍କା ପୁରୀ ଖାଇଦେଲେ ଆଙ୍କ ଦେହ ଟିକେ ଖରାପ ହେଇଗଲା। ତାପରେ ଏ ଏତେ ଲୋକ ଏତେ ଧୂଳି ଯଉ ଉଡୁନି କି ସେଥିପାଇଁ ବୋଲି ଟିକେ ଇଏ ହେଇଗଲା ଆଉ।
ଧୂଳି ପାଇଁ ତ ସବୁ ଧୂଳି ତାପରେ ସେ ତେଲ କେବର ତେଲ ହେଇଥିବ। ସେ ପାଗ କେବେଠୁ କରିକି ରଖିଥାଉଛନ୍ତି ବାସି ତିଆସି ସବୁ।
ବିଭିନ୍ନ ଜାଗାରୁ ଆମର ଜାତୀୟ ସ୍ତରର ସଂ ମାନେ ସିଙ୍ଗର ମାନଙ୍କୁ ନୃତ୍ୟ ନ ନାଟ ମାନେ ନୃ ତ୍ୟକାର ମାନଙ୍କୁ ସବୁ ଡାକିଥିଲେ ଫଙ୍ଗୁ ମାନେ ଗୋଟେ ଅ ମହୋତ୍ସବରେ ଗୋଟେ ମନ ନୋରଞ୍ଜନ ର କାର୍ଯ୍ୟକ୍ରମ ସବୁ ରଖିଥିଲେ ଏଇ ମଣ୍ଟୁ ଛୁ ରିଆ କିଏ କିଏ ସବୁ ଆସିଥିଲେ ସେଟା ଗୋଟେ ଆକର୍ଷଣର ବିଷୟ ଥିଲା ଆଉ।
ହୁଁ ବହୁତ ଭଲ ଭଲ ସିଙ୍ଗର ଆସିଥିଲେ ତାପରେ ବଲିଉଡରେ ବି ସେ କଣ ବିନୋଦ ରାଠୋଡ ଆସିଥିଲେ।
ହଁ ହଁ ହଁ। ସେଇଟା ଟିକେ ଦେଖିଥାନ୍ତେ ଓହୋ ହୋ ବିନୋଦ ରାଠୋର ହଁ ହଁ ହଁ। ସେଇ ଟିକେ ମାନେ ଆ ଏତେ ବି ଏଜ୍ ନହିଁ ତାଙ୍କର ନାଇଁ କି ପୁରା ଯୁବାପିଢି ଟେ।
ନାଇଁ ଏଜ ହେଇଥିବଣୀ ଯେ ଅ ଫିଫ୍ଟୀ ଏବଭ ଥିବ।
ହୁଁ ହୁଁ ଜଣା ପଡୁନାହାନ୍ତି କିନ୍ତୁ ହଁ।
ହୁଁ।
ହୁଁ ହୁଁ ସେଟା ଟିକେ ଦେଖିଥାନ୍ତେ ସମସ୍ତେ ଆଉ। ହ ଏପଡ ଇଏ ହଁ। ମଣ୍ଟୁ ଛୁରିଆ ତାର ଫେମସ ଫେମସ ଗୀତ ଗାଇଦେଲାରୁ ତ ଯେତିକି ସବୁ ଥିଲେ କଲେଜ ପିଲା ଯାକ ସବୁ ଝୁମି ଉଠିଲେ ଆଉ।
ହଁ ହଁ ହଁ ଦେଖୁଥିଲି ଭିଡିଓ ହଁ ଗ୍ରୁପ ହେଇକି ନାଚୁଥିଲେ ହୁଁ।
ହୁଁ ହୁଁ ତାପରେ ସେ ଯୋଉକୁ ଆସିଥିଲା ସେ ଯୋଉ ଆମର କଣ ଯୋଉ ପଟ୍ଟଚିତ୍ର ଟାଇପ ର ସବୁ ଘର ସଜେଇବା ପାଇଁ ହୁଁ ତାପରେ ବିଭିନ୍ନ ପ୍ରକାର ଏଇ କନ୍ଧମାଳ ହଳଦୀ ମସଲା ଗୁଣ୍ଡ ସୋରିଷ ଏସବୁ ବି ବିକା ହେଉଥିଲା।
ହଉ ହଉ ରଖି ଦେଇଥାଅ ତ ହଳଦୀ ସୋରିଷ ଫୋରିଷ ମୁଁ ଆସିବି ଆଉ ଆର ଏଇଟା କୋଉ ମାସ କି ଜୁନ ଜୁଲ ଅଗଷ୍ଟ ବେଳକୁ ଆସିବି।
ହଁ ତମେ ଜଣେ ଆସନି। ତମେ ଧରିକି ବୋହୂ ପିଲାକୁ ଆଉ ଇଏ ଛୁଆକୁ ଧରିକି ଆସ।
ହଁ ମିଶିକି ଆସିବୁ ମିଶିକି ଆସିବୁ ମୁଁ ମୋ ପାଇଁ ହେଲେ କଣ କିଣିକି ରଖିଦେଇଥିବ ହେଲା।
ହଁ ହଉ ନିିହାତି ନିିହାତି। ହଁ ହଉ ଆଉ ନିହାତି ହଉ। ହଉ ବୋହୂ ପିଲାକୁ ସ୍ନେହ ଜଣେଇବ ଛୁଆକୁ ସ୍ନେହ ଜଣେଇବ। ହେଲା ଓହୋ ରହିଲି ପୁଅ ହେଲା ହୁ। ହୁଁ।